ହ୍ୟାଲୋ ହଁ। ଆଜ୍ଞା ସାର୍ ନମସ୍କାର।
ହଁ ମ୍ୟାଡ଼ାମ ନମସ୍କାର। ଆଉ ମୋ ମୁଁ କହିଲି ମୋ ଭଏସ ଟି ଆପଣଙ୍କୁ ସ୍ପଷ୍ଟ ଭାବରେ ଶୁଭୁଛି ତ?
ଆଜ୍ଞା ଶୁଭୁଚି।
ହୁଁ- ହୁଁ। ନାଇଁ ବଇଥିଲି, ଏବେ ଟିକେ ବର୍ଷା ପାଗ ଟିକେ ଚା ଫା ଖାଇକି ଆସି ବଇଛି ଆଉ। ଆଉ। ଆଉ ଆପଣ?
ଆପଣ ସନ୍ଧ୍ୟା ସନ୍ଧ୍ୟାବେଳେ କିଛି ଭୋ ସନ୍ଧ୍ୟାବେଳେ କିଛି ଭୋଜନ କରିନାହାନ୍ତି ସନ୍
ଅଁ ଖିଆ ହବ ଏଇନା। ହଁ ଖାଇବି ଏଇନା ଆଣିଛନ୍ତି ବାବା ହେରିକି ଆମର ଜିଲାପି ହେରିକି ଆଣିଛନ୍ତି ଆଉ ମତେ ଟିକେ ଜିଲାପି ଖାଇବାକୁ ଭଲ ଲାଗେ ତ
ଆ ହ ଆଉ କିଛି ତମେ କିଛି ସଞ୍ଜ ବେଳେ କିଛି ଚା ହେରୀକା କର ନା ଖାଅ ବୋଧେ।
ନାଇଁ ଯାହା ହୁଏ ଯେ ଆମର ଖାଲି ବାବା ପିଅନ୍ତି। ଆମେ ମତେ ଭଲ ନୁହଁ ଆମ ମାମା ବି ସେତେ ପିଅନ୍ତିନି କୁଚିତ ପିଅନ୍ତି।
ଅ ହ ଯା ହଉ। ଆପଣ କୋଉଠି ଆପଣ ବରହ୍ମପୁରରୁ? ଓହୋ ଆପଣ ଡିଷ୍ଟ୍ରିକ୍ଟ ବ୍ରହ୍ମପୁର କିନ୍ତୁ ଆପଣ ବାହାଇଛନ୍ତି ପୁରୀ ଡିଷ୍ଟ୍ରିକ୍ଟରେ।
ନାଇଁ ନାଇଁ ଆମର ଡିଷ୍ଟୀ ହଉଛି ପୁରୀ ଆମର ଗାଁ ବଟ ଏପ ଟ ହଉଛି କଟକ।
ଉ ହୁଁ ଅ ହ ବୁଝିଲି ବୁଝିଲି। ଆପଣ କଣ ଯୋଉ ଯାଆନ୍ତି ପୁରୀ ଠାକୁର ଦର୍ଶନ କରନ୍ତି? ଆ ଲ ଆ କେତେ ସମୟ ତଥାପି ରାତିରେ ଯାଆନ୍ତି ନା ସକାଳୁ ସକାଳୁ ଯାଆନ୍ତି?
ନାଇଁ ଯେହେତୁ ଆମର ଯାହାହେଲେ ପୁରୀ ଇ ଡିଷ୍ଟି ହେଲେ ବି ଆମର ହବ ପଚାଶ ପଞ୍ଚାବନ ଭଳିଆ କିଲୋମିଟର ହେଇଯିବ। ଆଉ ଯିବାକୁ ପଡ଼େ ସେମିତି ଦେଖିକି ଯିବାକୁ ପଡ଼େ ସକାଳୁ ଟିକେ ସାତଟା ଆଠଟାକୁ ବାହାରିକି ଗଲେ। ଆମେ ଆସିକି ସେଇ ରାତି ହିଁ ହେଇଯାଏ ତ ଫାଷ୍ଟ ପୁରୀ ଜଗନ୍ନାଥ ମନ୍ଦିର ଯୋଉ ଯାଉ ତାପରେ ଅଛଇ ଆମର ଚନ୍ଦ୍ରଭାଗା ଫାଷ୍ଟ ମନ୍ଦିର ଯିବୁ ଜଗନ୍ନାଥଙ୍କର ତାପରେ ସେ ଯୋଉ ଆମର ଅଛି ସମୁଦ୍ର ସେଠିକି ଯିବୁ ଆଉ ଓ ସେଠି ଟିକେ ବୁଲାବୁଲି କରିିକି ଗାଧେଇକି ତାପରେ ଆସେ ଆସେ ବଟ ଯୋଉ ଛୋଟ ଛୋଟ ବୁଖ୍ ରିବି ଆଉ ବଡ଼ ଯୋଉ ନଦୀ ଫଦୀ ଏସବୁରେ ମୋର ହବନି।
କଣ କଣ ଭଏସ୍ ଷ୍ଟପ ହେଇଗଲା?
ଆଜ୍ଞା।
ହଁ ହଁ ସୁବିଲା ହଉ ତମେ ସମ ସମୁଦ୍ର ଭିତରୁ କେବେ? ପହଁରି ଯାଇପାରିବେନି ନାଇଁ କି?
ନାଇଁ ନାଇଁ ସେସବୁରେ ହବନି। ଏ ତ ଲହରୀ ଆସିଲେ ଠେଲିକି ନେଇଯାଇ ଥିବ।
ଓ ହୋ।
ମରରେ ଏତେ ଏକ୍ସପିରିଏନ୍ସ ନାହିଁ ଓ
ବୁଝିଲି ବୁଝିଲି ଆପଣ ଯୋଉ ପଢ଼ା ପଢ଼ାପଢ଼ି କରୁଥିଲେ କଣ ଆପଣ ଆର୍ଟସ କମର୍ସ ସାଇନ୍ସ କଣ ଥିଲା?
ନାଁ ଆର୍ଟସ୍।
ଓହୋ କୋଉଁ କଲେଜ ପଢ଼ୁଥିଲେ?
ଆମର ଯୋଉ ଆମର ଅଛି ଖୋର୍ଦ୍ଧା ଡିଷ୍ଟ୍ ରେ ଅଛି ଆମର କେ ଭି ଟି ଭି କଲେଜ।
ଓ ହୋ। ଯାହା ହଉ।
ଆଜ୍ଞା।
ହୁଁ ହୁଁ ଆପଣ
ଆଉ ଆ
କୁଆଡ଼େ ତୁ କୁଆଡ଼େ ଏବେ ବର୍ଷା ପାଗରେ ବୁଲିବାକୁ ଯାଇନାହାନ୍ତି?
ବର୍ଷା ତ ହେଲେ କୁଆଡେ ଯାଇ ହବନି ସହଜରେ। ଆଉ ଯିବ ବି ଯଦି ଯାଇଥିବ ମେଘ ଛାଡିଥିବ ପୁଣି ଆଇଲା । ଆଉ ଯଦି ସେ ।
ହୁଁ ହୁଁ।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
ହୁଁ ନାଇଁ ଆମେ ଯେମିତି ଚାରିଟା ବେଳେ ଟିକେ ମାର୍କେଟ ଯାଉ ଟିକେ ବରା ବ ବରା ବରା ଖାଇକି ଆସୁ ଆମେ ଯେମିତି ଚାରିଟା ବେଳେ ଟିକେ ଯାଉ ବରା ଖାଇକି ଆସୁ। ଆପଣ ସେମିତି କିଛି ଯାଆନ୍ତି ତିିନି?
। । । । ଜ୍ଞନ୍ତି।
ଓହୋ ବୁଝିପାରିଲି ବୁଝିପାରିଲି ଗାଁ ଗାଁରେ ରହୁଛନ୍ତି ମାନେ ଗାଁ ଗହଳି ଯିବାଟା ଅସୁବିଧା ହଉଥିବ। ହ।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
ଓହୋ ବୁଝୁଛି ବୁଝୁଛି।
ଆଜ୍ଞା।
ଆଉ ହଁ ଆଉ କଣ ଭାବିଛନ୍ତି ଆଜି ରାତିକି ରୋଷେଇ କରିବେ କଣ ଭାବିଛନ୍ତି?
ରୋଷେଇ ଭାବିିନଛି ତମର ଲେଟ୍ ରୋଷେଇ ହୁଏ ଯାହାହେଲେ । ଯାହା କହିବେ ସେ ଅନୁସାରେ କରିବୁ ଆଉ।
ଓହୋ ତଥାପି ଆପଣ ଶୁଅ କେତେବେଳେ ରାତି ତଥାପି।
ମୋର ସେମିତି । ।
କେତେ କେତେ ଶୁଭିଲାନି ଟିକେ କ୍ଲିଅର ଆଇଲାନି ଆବାସ୍ ଟା।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
ହୁଁ ହୁଁ। କାରଣ ଖାଇବା ପିଇବା ସରିଯାଏ ତଥାପି କେତେବେଳେ କେତେବେଳେ ସରିଯାଏ ଖାଇବା ପିଇବା?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
ଆ